ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ। ଆପଣଙ୍କର କେତୋଟି ଆଉ ରହିଲାଣି ମାନେ ଆ ଖାଇବାକୁ ରୁଟି?
ହାଲୋ ହଁ ଆସିଲା ଆସିଲା।
ମୁଁ କହିଲି ଆପଣଙ୍କର ଆଉ କେତ ଖାଇବା
ରୁଟି ଆପଣ କଲେନି ଆଉ ଦେଲେନି ଆଉ ଆପଣ କହିଥିଲ ଗୋଟେ କ ଆପଣ କହିଥିଲି ଗୋଟେ ରୁଟି କହି କି ଦେବାକୁ ଆପଣ କାଲି ଆସିକି ପଳଇଗଲାଣି ଆଉ
ଆରେ ମୁଁ ସେଇଟା ପଚାରୁନି ମୁଁ ସେଇଟା ସେଇଟା ପଚାରୁଚି ମୁଁ ସେଇଟା
ଓ ଏଇଟା ପଚାରୁଚ ମୋର ଆଉ ଆଠଟି ରହିଚି। ଟୋଟାଲି ଛଅଟି ପୋଡି ଯାଇଚି। ହଁ ଛଅଟି।
କିପରି ଆପଣଙ୍କ ଅଧିକ ଆଞ୍ଚରେ ରଖି ଦେଇେଇଥିଲେ କି?
ଅଧିକା ଆଞ୍ଚରେ ରଖିିନଥିଲି ଆଞ୍ଚ ହିଁ ଜଳିଲାନି। ଲାଇଟର ମାରୁଥିବ ଜଳିଲାନି ଏ ଯୋଉ
ଲାଇଟର କାଇ ମାରୁଥିଲେ ଆପଣ ସେଇଟା ମାରିବା କଥା ନା ଆଉ।
କୋଉଟା?
କଣ କହନ୍ତି ଭୁଲିଗଲି କଣ?
ମାଚିସି?
ମାଚିସି ନୁହେଁ, ଆମେ ଗ୍ୟାସରେ ଲାଇଟର ମରୁ କି ନାଇଁ ତ?
ଆ ହ ଗୋଇଠା ମାରୁ?
ଆରେ ନାଇଁ ନାଇଁ ହଁ ହୋଉ ଠିକ ଅଛି।
ନାଇଁ ନାଇଁ ହଁ ହଁ ଟିକେ ମାନେ ଲାଇଟର ହଁ ମାରୁ ଗ୍ୟାସ ଲାଇଟର।
ଲାଇଟର ମାରୁ ଅକ୍ଚୁଆଲି ମୁଁ ମା ଭାବିଦେଲି ଗୋଟେ ଅଲଗା ଜିନିଷ ତ, ମାନେ ଅଲଗା ଲାଇଟ ଏଠ ମୁଁ ଲାଇଟ୍ ଅଲଗା ଭାବିଥିଲି ସେଇ ଲାଇଟର ତ ମୁଁ ଭାବିଲି କି ଆପଣ ସେଇଟା କାଇଁ ବ୍ୟବହାର କର ତା ପରେ ମୋର ମନେପଡ଼ିଲା ଏଇଟା ବି ଲାଇଟର
ସବୁ ତ ଲାଇଟର ହିଁ ଆଉ ସେଇଟା ବି ଲାଇଟର ଏଇଟା ବି ଲାଇଟର।
ଆଜ୍ଞା ଆପଣଙ୍କୁ କିଏ ଗୋଟେ ଯୋଗାଯୋଗ
ହଁ ଗୋଟେ ଗ୍ରୁପ ରୁ କାରିଆ ଗ୍ରୁପରୁ ମିଳିଥିଲେ।
ନା ନା ନା ନା ନା ନା ନା ନା।
ହଁ ପଯ୍ୟ ହଁ ଛାଡ଼ନ୍ତୁ ସେ କାଲି କଲ ଉପରେ କଲ କରୁଚନ୍ତି, କହୁଚନ୍ତି କଥା କଲ କାଟୁଚି। ସେ ଝିଅଟି ଶୁଣୁନାହାନ୍ତି, ଖାଲି ବାରମ୍ବାର କଲ୍ କରୁଚନ୍ତି।
ତାଙ୍କର କଣ ଗୋଟେ କଳା କଲର ର ଶାଢୀ ପିନ୍ଧିକି ଡି ପି ଅଛି କି?
ହଁ ଆପଣଙ୍କୁ କିଏ ଏସବୁ କେମତି ଜଣା ପଡୁଚି?
ହେଁ ହେଁ ମୁଁ ପା ଆପଣଙ୍କ ଘରେ ଲଗେଇଚି ଗୋଟେ ଏ ଯନ୍ତ୍ରଟିିକେ ସବୁ ଦେଖୁଛି।
ଏ କୁହନ୍ତୁ ଆପଣ କେମତି ଜାଣିଲେ ଆପଣଙ୍କୁ କଲ କରିଥିଲେ କି ସେ?
ନାଇଁ ମତେ କାଇହିଁ କରିପାରିବ ତାର ମୋର ସମ୍ବନ୍ଧ କୋଉ ବର୍ଷରୁ ବନ୍ଦ ଅଛି। ନା ନା କେହି ନୁହେଁ। ସେ ମୋର
ଆ ତାହେଲେ କେମିତି ଆପଣ ଜାଣିଲେ କଳା କଲର ଶାଢୀ ପିନ୍ଦିକି
ହିଁ ହିଁ ମୁଁ ଆପଣଙ୍କ ସବୁ ମାନେ ମୁ ମୁଁ କହିନଥିଲି ଆପଣଙ୍କୁ ମୁଁ ସବୁ ଜିନିଷ ଜାଣିପାରେ।
ହଁ ଆପଣ ସବୁ କିଛି ଜାଣିପାରୁଛନ୍ତି ଆପଣଙ୍କୁ ଦେଖା ହୋଉ ଦେଖୁନାହାନ୍ତି କାଇହିଁକି ବାରମ୍ବାର କଲ କରୁଚନ୍ତି?
ହିଁ ହିଁ ଆପଣ ଟିକେ ଏ ଟିକେ ଦୋଷ ହେଇଗଲାଣି ତାଙ୍କର ଟିକେ
ସିଏ ମତେ କାଲି କଲ କରିଥିଲେ ଅଠର ଥର।
ହଁ ହ।
ମୁଁ ରାତିରେ ମୁଁ କଲ ନ କରିକି ମୁଁ ମୋର ଶୋଇଲି ମତେ କଲ ଉପରେ କଲ। ମୁଁ କାଟୁଛି କଲ ମାନେ ମୁଁ ବ୍ୟସ୍ତ ଅଛି ଜାଣିବା ଦରକାର।
ଆପଣ ତାଙ୍କୁ ମେସେଜ କଲେଣିି କି ଆପଣ ବ୍ୟସ୍ତ ରହୁଛନ୍ତି?
ବସ୍ତ ତ ମୁଁ କହିଲଲି କହିଥିଲି କହିଲେ ଆପଣ କ ତ ଟିକ କହୁନିନ୍ତି ସେ କଥା? ମୁଁ କହିଲୁ କେମିତି କହିବି?
ସିଏ ସେମିତି ମତେ ମତେ ସେମିତି କରୁଥିଲେ ମୁଁ ଯାଇଥିଲି କୋଉଟେ କହିଲେ ବି ବିଦ୍ୟାଳୟ ସିଏ ମତେ ବାରମ୍ବାର ମୁଁ କହୁଛି ମୁଁ ବିଦ୍ୟାଳୟରେ ଅଛିି କିନ୍ତୁ ସିଏ ମତେ ବିଦ୍ୟାଳୟରେ କଲ କରି କହୁ କି ମାନେ କଲ ଟା କରନ୍ତୁ ମୁଁ କହୁଛି କେରେ ମୁଁ ଘରକୁ ଯାଇ କହିବି।
ସିଏ ବି ଆପଣଙ୍କ ବ୍ୟାଚ୍ ନେଇ ପଢୁଛନ୍ତି।
ଆଜ୍ଞା ମୁଁ ଜାଣିଅଛି।
ହଁ ହଁ ତାପରେ ପାଗଳ ଭଳିଆ ହଉଛନ୍ତି। ତାପରେ କିଛି ବି କହୁଛନ୍ତି କହୁଛନ୍ତି ଗପ ମୁଁ କହୁଛି ମୁଁ କେମିତି ଗପିବି ମୋର ଏଇ ଇଚ୍ଛା ନାଇଁ ଆଉ ଗୋଟେ ଏମିତି ଗୋଟେ ଥିଲେ ଆଉ ଜଣେ ମୁଁ ଖାଲି ସେ ମେସେଜ କରିଥିଲି ଗ୍ରୁପ ରେ ବୋଲି ଏ କଲ କିଏ ଅଛ କରିବ ଥରେ। ଏଇଟା ଚାରିଥର ହେଇ ସେ ଆଉ ଜଣେ ବି ଥିଲେ ସେ ସେମିତି କହୁଥିଲେ କି ଆପଣ କଲ୍ କରୁନାହାନ୍ତି? ମୁଁ କହିଲି ମୁଁ ବାହାରେ ବ୍ୟସ୍ତ ଅଛି ମୋର ଇଚ୍ଛା ନାଇ କଲ କରିବାକୁ ମୁଁ କଥା ହେବିନି କଥା ହେକୁ କି ଆପଣ କଥା ହଉନାହାନ୍ତି। ହ
ଆଜ୍ଞା।
ଏମିତି କେତେ ଜଣ ପାଠ।
ଆପଣ ଯେହେତୁ ମାନେ ବହୁତ ପବ୍ଲିକ କିରେ କହିଦେଇଥିଲେ ତେଣୁ ବହୁତ ସାରା ଆସିଥିବେ।
ଆରେ ଠିକ ଅଛି ଦିଟା ଦି ଜଣ ପୁରୁଷ ମିଳିଲେ। ପିଲା ବ ଇଏ ସିଏ ଭଲରେ କଥା ତାଙ୍କର ପଚାରିବେ ଆଗ ଆପଣ ଫ୍ରି ଅଛନ୍ତି କି ନାହିଁ ତାପରେ କଲ୍ କରିିବେ। ଆଉ କିଛି ଜଣ ଲୋକ ଅଛନ୍ତି କଲ ଉପରେ କଲ।
ଛାଡ଼ କଣ ହି ଆଉ କରିହବ।
ମୁଁ ଏହାଙ୍କୁ କହିବି କି ଆପଣଙ୍କ ସହିତ କ ଥାଇ ପାରିବି ନାହିଁ କିଛି ବି ସମ୍ପର୍କ ରଖିବାକୁ ଚାହୁଁ ନାହିଁ।
ହେଁ ହେଁ ଆଜ୍ଞା ଜଣେଇଦେବେ ତାଙ୍କୁ। ଆପଣଙ୍କ ଆପଣ କେବେ ଗୋଟେ ଯାଇଥାନ୍ତେ ମତେ କହୁଥିଲେ ଆପଣଙ୍କର ଭଉଣୀ ଜଣଙ୍କ।
ମୁଁ କାଲି ଯିବିଏ
ଓହୋ।
ଆପଣ ତ ରୁଟି ଦେଲେନି ଆଉ ରହିକି କଣ ଫାଇଦା?
ହଁ ହଁ ଆପଣ ଚାରିଟା ପାଞ୍ଚଟା ରୁଟି ଖାଇଦେଇଥିବେ ନିଜ ରାତିରେ।
ମୁଁ ଗୋଟିଏ ରୁଟି ମାଗିଥିଲି ଚାରିଟା ପାଞ୍ଚାଟା ରୁଟି ଛାଡ ଗୋଟେ ରୁଟି ବି ମିିଲିଲାଣି।
ମୁଁ କାଲି ରୁଟି ବନେଇକି ପରା ନିଦ୍ର ନିଦ ନିଦ କୁ ପଳେଇଥିଲି ମୁଁ ଆଉ ରୁଟି ଖାଇ ନାହିଁ ନିଜେ ମଧ୍ୟ।
ଅଧା ବନେଇକି ବନେଇିବନି ସେଇ ଗ୍ୟାସ ଉପରେ ଶୋଇପଡିଛନ୍ତି ଆପଣ।
ଏଇଟା କେମିତି ହି ଶୁଭୁଛି। ଜାଣିଛନ୍ତି ଗୋଟେ ରିଲ ଦେଖିଥିଲି ସେ ଯଉ କହନ୍ତିନି ମୁଁ ମୁଁ ଘରକୁ ଯାଉ ଯାଉ ଶୋଇପଡିଲି। ତ ସିଏ କଣ କରିବ କବାଡ ଖୋଲୁ ଖୋଲୁ ସେଇଠି ଶୋଇପଡେ ତ ସେଇଟା। ଆପଣ ଯେମିତି କହିଲେ କି ରୁଟି ବନଉ ବନଉ ଗ୍ୟାସ୍ ଉପରେ ଶୋଇପଡିଲେ।
ହଁ ଗ୍ୟାସ ଉପରେ ହିଁ ଆପଣ ଶୋଇ ପଡୁଛନ୍ତି ସେମତି କହୁଛନ୍ତି କି ଆପଣ ମାନେ ବନେଇ ବନେଇ ଶୋଇପଡିଲି।
ବନେଇ ବନେଇ ଶୋଇଛି ମୁଁ ବନେଇକି ବ୍ୟାସ ମାନେ ସିଆଡେ ଫପାଡ ଦେଇକି ସବୁ ଅଛି।
ନା ଗ୍ୟାସ ଉ ଦେଇକିତେବାର କରିଦେଲି
ଆଜ୍ଞା ଆଜ୍ଞା ଗ୍ୟାସକୁ ଟେକିକି ବାଲକୁନି ଆମର ନାହିଁ କି ବା ସେଇଠି
ହଁ ହଁ ପଛ ପଟଟା। ଓହୋ ସେ ଏବେ କଣ ହେଲା କି ଆଜି ପୁଣି ସକାଳୁ ଉଠିକ ଆଇଛ?
ନାଇଁ ଆଉ କାହିଁ ଆଣିବୁ।
ଆଉ ଦରକାର ନାହିଁ ଗ୍ୟାସ ତମର?
ନାଇଁ।
ଆଉ ଏବେ ରୋଷେଇ କେମିତି କରିବେ?
ଇଏ ରୋଷେଇ ସେଇଠି ଚୁ ଚୁଲି ଜାଣିବିନି ଦିଆସିଲିରେ ରୋଷେଇ ହବ ଆମର
ଗ୍ୟାସ ସରିଲେ କେମିତି ରୋଷେଇ କରିବେ?
ପି ଆସିଲେ ଜଳେଇକି ଟିକେ ଧରିକି ରଖୁଥିବି ଗୋଟେ ଲିଭୁଥିବ ପୁଣି ଲଗଉଥିବି।
ହୁଁ ହୁଁ।
ତାପରେ ତରକାରୀ ହବା ପାଇଁ ଲାଗିବ ଛଅ ବର୍ଷ ଏଠତି ମୋ ଜୀବନ ଟାକୁ ମାନେ ଅତିବାହିତ କରିବି ଆଉ। ସେଇୟା ତ ହେଇ ଛାଡ଼ନ୍ତୁ ଆଉ କଣ କରିହବ ଆଉ ମୁଁ କଣ କରିବି ଗ୍ୟାସଟିକୁ ତ ମୁଁ ଫୋପାଡି ଦେଇଛି। ଆଉ କଣ କିଛି କରିହବ କି?
ଆଛା। ଆପଣଙ୍କ ଦୋଷ ରହୁଛି ଆଉ।
ଆପଣ ଗ୍ୟାସ ଟ ଟିକେ ଆଣିକି ଦେଇ ଦଉନାହାନ୍ତି ନହେଲେ।
ବୁଝିଲେ। ହ୍ୟାଲୋ ମୁଁ କହିଲି ଆପଣ ଟିକେ ଗ୍ୟାସ୍ ଟା ଆଣିକି ଦେଇଦିଅନ୍ତୁ?
ହଁ ମୁଁ ଯାଉଛି ନେଇକି ଆସିବି ଆପଣ ବେଟ କରନ୍ତୁ ଆପଣଙ୍କୁ ଗ୍ୟାସ ମୁଣ୍ଡ ରେ ମାରି ଦେଇକି ପଳେଇ ଆସିବି।
ନାଇଁ ନାଇଁ ସେମିତି କି କାମ କରିବେନି ଗ୍ୟାସଟିକୁ ଭଲରେ ଉଠେଇକି ନେଇକି ଆସିବେ। ବୁଝିଲେ।
ହଁ ଗ୍ୟାସ ଉଠିକି ଆପଣଙ୍କୁ ମୁଁ ମାରିଦେବି।
ନାଇଁ ନାଇଁ ନିଜ ମୁଣ୍ଡରେ ମାରିବେନି। ନାହିଁ ଭଲରେ ତାକୁ ନେଇକି ଆସିବେ ଶିଡିରେ ନା ନା ମୋ ମୁଣ୍ଡରେ କାଇହିଁ ମାରିବି ମୋ ମୁଣ୍ଡରେ ମୁଁ କାଲି ମାରିକି ହ୍ନି ଶୋଇପଡ଼ିଥିଲି ଗ୍ୟାସ ଟା ରେ ମାରିଲି ଶାଢ଼ୀ ଫୋପାଡ଼ି ଦେଇକି ଶୋଇ ପଡିଲି। ମାନେ ବେହୋସ ହବା ପୂର୍ବରୁ ଖଟ ଉପରକୁ ପଳେଇ ଆସିଲି।
ଓହୋ ଚାଲି ଚାଲି ଯାଇକି ବେହୋସ ହେଇଗଲ।
ଆଜ୍ଞା ଆଜ୍ଞା।
ତାପରେ ତ ଭୂତ ଚଢିକି ପଳେଇଲା
ଆଜ୍ଞା ଆପଣ ଗୋଟେ ରିଲ ଏବେ ରିଲ ଆସୁଛି ଆପଣଙ୍କ ପାଖକୁ କି ଯୋଉଁ ଖାଲି ଗୋଟେ ଟ୍ରେଣ୍ଡ ଚାଲିଛି। ପଡିବାର।
ପଡ଼ିବାର ଆପଣ ପଠେଇ ସିନା ଆସିବ ଆପଣ ତ ପଠଉନାହାନ୍ତି। ଦେଖୁଛନ୍ତି ଖାଲି ପଠେଇଛି ସିନା ଆସିବ।
ହଉ ହଉ ପଠେଇବି। ଆପଣ ତ ଆମ ରିଲ ରେ କମେଣ୍ଟ କରୁନାହାନ୍ତି। କାଲି ମୁଁ ଆପଣଙ୍କ ଭଉଣୀଙ୍କ ସହିତ ଗୋଟେ ରିଲ ଛାଡିଛି ଆପଣ ଦେଖୁ ଦେଖୁନାହାନ୍ତି କି କମେଣ୍ଟ କରୁନାହାନ୍ତି। ହଁ ତ ଆପଣ କମେଣ୍ଟ କରିବେନି ନା?
କମେଣ୍ଟ କରିମୁ ଝିଅ ପିଲା
ହଁ ଗୋଟେ ହସ କମେଣ୍ଟ ବି କରିପାରିବେନି ଆପଣ।
ହସ କମେଣ୍ଟ ମାନେ ଲାଇନ ମାରିବିନା କଣ ଝିଅ ପିଲାଙ୍କୁ ଯାଇକି।
ଆରେ ହସ ହସ ଭଉଣୀ ମାନଙ୍କ ପୋଷ୍ଟରେ କମେଣ୍ଟ କରିବାରେ କଣ ଅଛି।
ମତେ ଘରେ ଶିଖେଇଛନ୍ତି ଝିଅ ପିଲାଙ୍କ ପୋଷ୍ଟରେ
ଆଜ୍ଞା ମୁଁ ଆପଣଙ୍କର ଦେଖିଛି ବହୁତ କମେଣ୍ଟ ଆପଣ ଆଉ ମତେ କୁହନ୍ତୁ ନାହିଁ। ହଁ ହଁ ହଁ ତ ସେ ପଜିଟିଭ ଆପଣଙ୍କୁ ମୁଁ କହିଲି କି ଆମ ଭିଡିଓରେ ଟିକେ ନେଗେଟିଭ କମେନ୍ଟ କରନ୍ତୁ?
ହଁ ତ ମୁଁ ନେଗେଟିଭ ତମକୁ ଦେଖିଲେ ହିଁ ନେଗେଟିଭ କମେଣ୍ଟ କରିବାକୁ ଇଚ୍ଛା ହୁଏ ମୋର
ଏମିତି ତାହେଲେ ଆଉ ଆଉ ଆପଣ ନେକ୍ଟ ପୋଷ୍ଟ କରନ୍ତୁ ତା ତାରେ ମୁଁ ଆସିବି ମୋ ସବୁ ନେଗେଟିଭ
ହୁଁ ମୁଁ ଆଉ ଚାରି ବର୍ଷ ପରେ ପୋଷ୍ଟ କରିବି ଆପଣ ଆସିବେ ଆଉ ନେଇକି ଆଉ ମୋର ଚାରି ବର୍ଷରେ ଥରେ ପୋଷ୍ଟ ନାଇଁ ନାଇଁ ବାହା ହେବିନି ମୁଁ ଚାରି ପୋଷ୍ଟ କରି ଥରେ ବର୍ଷକୁ ଥରେ ଦିଇଥର ଏମତି ପୋଷ୍ଟ ହୁଏ ମୋର।
ଓଉ।
ସମୟ ଅଭାବ ହେଇଯାଏ ଅଜି ପୋଷ୍ଟ କରିବା ପାଇଁ।
ଓ ଆପଣ ତ ସମୟ ହିଁ ନାହିଁ ଆପଣଙ୍କ ପାଖରେ ଆଉ କଣ କହିବା।
ହଁ ବିଜି ରହୁଛି ଆଉ କଣ କରିବି ଆପଣଙ୍କ ଭଳିଆ ଥୋଡି ନା ରୁଟି ବନେଇକି ଶୋଇପଡ଼ିଥିବେ ଖାଇବାକୁ ଆପଣ ତ ଆଉ କିଛି ସମୟ ନାହିଁ ଆପଣ ଖାଇବାକୁ ବି ସମୟ ନାହିଁ ଆପଣ ଶୋଇବା ପାଇଁଛନ୍ତି ଦିନକୁ କୋଡିଏ ଘଣ୍ଟା ଶୋଉଛନ୍ତି ତଥାପି
କୋଡ଼ିଏ ଘଣ୍ଟା
ଆଉ
କାଲି ମୁଁ ଆଜି ସକାଳେ ଉଠିଛି ଆଠଟାରେ ମୁଁ ନ୍ ଆଠଟା ଆଟଟାରେ ସାଢେ ଆଠଟାରେ ମୁଁ ନିଦ ପର୍ଯ୍ୟନ୍ତ ପୁରା ହେଇନାହିଁ ମୁଁ ଏବେ ଯିବି ରୋଷେଇ କରିବି ଏବେ ରୋଷେଇ କରିନାହିଁ ରୋଷେଇ କଲା ପରେ ଯିବି ଉଁ ଶୋଇିବି
ପୁଣି ଶୋଇବେ କେତେ ଶୋଇବେ
ଶୋଇକି ହିଁ ତ ଜୀବନ କାଟିବାର ଅଛି ଏବେ ଦେଖୁନାହାନ୍ତି ଏବେ ମୋର ବିଦ୍ୟାଳୟ ରହିଯାଉଛି। ତ ମୁଁ ବିଦ୍ୟାଳୟରେ କଣ ଶୋଇ ଶୋଇପାରୁ ଶୋଇପାରୁଛି। କି ନାଇଁ ତ ମୁଁ ଘରେ ଶୋଇ ପାରୁୁଚୁ
ସମୟ ହେଇଯାଇଛି ଆପଣ କିଛି ସମୟ ଛାଡିକି ମତେ କଲ କରନ୍ତୁ। ଠିକ ଅଛି।